ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଜୟଗୁରୁ।
ଜୟଗୁରୁ।
ଆଉ କଣ କରୁଥିଲ?
କିଛି ନାହିଁ ଏମିତି ବସିଥିଲି ଆଉ, ଆପଣ କଣ କରୁଥିଲେ?
ଏ ମୁଁ ଏଇଠି ବସିଥିଲି ଆଉ।
ଓହୋ। ହଉ କଣ ଖାଇଛନ୍ତି।
ତେବେ ଏବେ ବିସ୍କୁଟ ଆଉ ଚା ଖାଇଥିଲି ମାନେ ଚା ବିସ୍ କକୁଟ ଖାଇଥିଲ କିଡଆ ପିଇ ଦେଇଥିଲ ଆଉ
ହଁ ଆପଣ ଯାହା ପିଅନ୍ତି।
ନାଇଁ ସେମିତି ନାଇଁ ଆରେ ଆଜି ଶରୀର ଟା ଟିକେ ଅବସ ଅବସ ଲାଗୁଥିଲା ନିଦୁଆ ନିଦୁଆ
ହଁ ହଁ ସେମିତି ଲାଗିଲେ ଦେହ ହାତ ଟିକେ ଚା ପିଇ ଦେେଲେ ଭଲ ଲାଗେ
ହଁ ଅବସ୍ ଅବସ୍ୟ ଲାଗୁଥିଲା ହଁ ନିଦୁଆ ନିଦୁଆ ଲାଗୁଥିଲା। ଅଳସୁଆ ଅଳସୁଆ ଲାଗୁଥିଲା ଯୋଉ ବର୍ଷା ପାଗଟା ହେଇନି କି ସେଥିପାଇଁ ଅଳସୁଆ ଅଳସଆ ଲାଗୁଥିଲା ଟିକେ ଆଉ ଆଉ ରୋଷେଇ ଆଡ଼େ ଗଲଣି ନା ଯାଇନ
ଓହଁ ରୋଷେଇ ହବ ଏବେ ଆଉ ରୁଟି ହବ ଆଉ ଦରକାରୀ ହବ ଆଉ
ଆଉ ରାତି ରୋଷେଇ ବେଶୀ ଟେନସନ ନାହିଁ।
ନାଇଁ ରାତିରେ ବେଶୀ ପ୍ରକାର ଆଇଟମ ନାହିଁ ଗୋଟେ ହଁ ଗୋଟେ
ଆଉ ରୁଟି ତ ଖାଲି ଦଳ କି ଅଟା ଚକଟ କି ବେଲିକି ଶ ସେଖିବା କଥା କିନ୍ତୁ ଦିନର ଯୋଉ ଭାତ ଘଣ୍ଟା ହେ ବସିବ
ସେ ପୁଣି ପୁଣି ଦୁଇ ତିନି ପ୍ରକାର ତରକାରୀ
ହଁ ନହେଲେ ସେ ହବନି ସେଇଟା ଟାଇମ ଲାଗନି ରାତିରେ ଭଜା କି ସନ୍ତୁଳା କି ଡାଲମା କି ଯାହା ଆଉ
ହଁ
ସେ ଜଲଦି ହୁଏ ଆଉ
ଆପଣଙ୍କ ଗୋଟେ ବର୍ଷା ଅଛି।
ଦିନରେ ହେଇଥିଲା ଦିନ ସାରା ଯିପି ଜିିବି ହେଇକି।
ହଁ ଆମର ଏପଟ ତ ଏବେ ସନ୍ଧ୍ୟା ବେଳେ ବର୍ଷା ପବନରୁ କେତେ ଜଣ ଚାଷିଲା। କିନ୍ତୁ ହେଲାନି କିନ୍ତୁ ଆଗ ଲାଇନ ଟା କଟି ଯାଉଛି।
ହଁ ଯିବା ଗାଁରେ ସେଇୟା ଅସୁବିଧା
ବର୍ଷା ହଉ କି ନ ହଉ ସେ ଲାଇନ୍ ଟା ଆଉ ଉଠଟି ଯାଉଛି
ଲାଇନ୍ ଆଗେ କଟିଯାଉଛି ସେ ବର୍ଷା ଛାଡ଼ିଲେ ବି ଆଉ ଆସୁନି ଜମା
ପୁଣି ଦୁଇ ତିନି ଘଣ୍ଟା ପରେ ଯାଇକି ରାତି ଦଶଟା ଏଗାରଟା ଆସୁ
ହଁ ଏମିତି ହଉଛି ନା ଆମ ଗାଁକୁ ତ ମୁଁ ଏବେ ଯାଇଥିଲି ଯେ ସେ ସେମିତି ସେ ଦିନ ରାତିରେ ଆସିବ ହିଁ ନାହିଁ ଓ ସେଠି ବି ସେମିତି ପ୍ରୋବ୍ଲେମ ହଉଛି ତମ ଗାଁ ଟାବୁ ଡେଲପବୁ ଏମି ଅସୁବିଧାଉଛି
ସେ ବା
ନାଇଁନି ଗୋଟେ ବେ ହେଲା ପୁରା ଅନ୍ଧକାର ଆଉ
ହ ଆସବାସ ତ ଆସୁଛି କିନ୍ତୁ ଦଶଟା ଏଗାରଟା ହେଇଯିବ ଆସବାସଉ
ହଁ ସେ ଗଛ ଗୁଡା
ଆସିଲା ଭାରି ସାଙ୍ଗେ ସାଙ୍ଗେ ଦୁଇ ଦୁଇ ଘଣ୍ଟା ଖଣ୍ଡଟେ କଟିକି ଆସିଲା ଭାରି
ଗାଁ ଆଡେ ଯୋଉ ଗଛ ଗୁଡା ବେଶୀ ନା କା କୋଉଠି ପଡି ପଡି ଯାଇଥିବ ସେଇ ହିସାବରେ ସେଠି ଦେଖିକି ଦିଅନ୍ତି ଆଉ ବର୍ଷ ବର୍ଷା ପବନ ହେଲେ କାଳେ ତାରରେ ପଡି ଯାଇଥିବ ଗଛ କି କଣ ଦେଖ କି ପୁଣି ଦେବେ ଆଉ ସେଇଥିପାଇଁ ଟାଇମ ଲାଗେ ଆଉ
ଏପଟେ ଟିକେ ଯାହାହେଲେ ଜଙ୍ଗଲ ଟିକେ ବେଶି ଗଛ ଗଛ ଅଛି
ହଁ ହଁ ଜଙ୍ଗଲ ବେଶୀ ଆଉ କଣ ଖାଇଛ ତମେ
ହୁଁ ବରା ଆଣ ଚଉ ଖାଇଥିଲି
ହ ପାଗ ଟା ଭଲ ଇଏ ଅଛି ଆଉ
ହଁ
ପାଗ ଟା ଭଲ ଇଏ ଅଛି ଦିନରେ ରୋଷେଇ କଣ ହେଇଥିଲା
ଦିନରେ ଭାତ ଆଉ ଡାଲମା ଆଉ ଆଳୁପୋଟଳ ଭଜା,
ହଁ।
ଆଉ ବାଇଗଣ ସେକା,
ଓ ହୋ। ବାଇଗଣ ସେକାକୁ ଚକଟି-
ନାଇଁ ଚକଟି ସେଇ ଗୋଲ ଗୋଲ ଥିବ ସେ ଲଙ୍କା ଲୁଣ ମନ୍ଥିକି ଲଙ୍କା ରସୁଣ ସାଇଡରେ, ଲଗେଇ ଲଗେଇ ଖାଇବା ଆଉ ହଁ।
ଆଉ ଘରୁକୁ କେବେ ଯାଇଥିଲ?
ଘରୁ ଯାଇଥିଲି ଆଠ ଦଶ ଦିନ ତଳେ ଯାଇଥିଲି।
ଏ ରଜ
ନା ରଜ ନାହିଁ ରଜ ପୂର୍ବ ଥିଲା ରଜ ଚାରି ପାଞ୍ଚ ଦିନ ଯାଇଥିଲି।
ରଜ ପୂର୍ବରୁ ଫେରିଆସିଲ।
ହଁ ସେ ଯାଇକି ସେଇଦିନ ଯାଇକି ସେଇଦିନ ଆସିଲି ଭାରି।
ଓହୋ। ଓ ବୁଲିକି ଖାଲି ପଳେଇ ଆସିଲୁ ଆଉ ରଜକୁ ରହିଲନି ତମର ପ୍ରଥମ ରଜ। ବାହା ହେଲା ପରେ ନା ଶାଶୁଘର ରହିବାକୁ ପଇଲା?
ନା ସେ ଅପା ଯାଇଥିଲେ ନା ଆଉ ମୁଁ ସେଇଥିପାଇଁ ଗଲିନି,
ଓହୋ ନାଇ ଦିଇ ଜଣ ଯାଙ୍କ କାଇଁ ଆପସଣ୍ଟ ରହିବ।
ହଁ ସେ ସେଇଥିପାଇଁ ମୁଁ ଆଉ ଗଲିନି ମୁଁ କଲି ସେ ଆସନ୍ତୁ ଭାରି ମୁଁ ଯିବି ବୁଲିକି ଆସିବି ଆଉ, ଯିଏ ହେଲେ ଜଣେ ଘରେ ରହିଲେ,
ଖୁଦୁରୁକୁଣୀ କୁ ପଳେଇବ, ମୁଁ କହିଲି ଖୁଦୁରୁକୁଣୀ କି ପଳେଇବ।
ଖୁଦୁରୁକୁଣି କୁ ଗଲେ ତ ମୁଁ ମାସେ ରହିବି।
ହଁ ନାଇଁ ଅବିକା ଟିକେ ନୂଆ ନୂଆ କି ଇଣ୍ଟ୍ରେଷ୍ଟ ହବ ନା।
ନୂଆ ନୂଆ ତ ଯାହା ଯିବ ଆଉ ପୁରୁଣା ହେଲାଠୁ ଆଉ କିଏ ଯାଉଛି?
ନା ତାପରେ ପିଲାପିଲା ହେଇଗଲେ ଆହୁରି ଟେନସନ ଝାମେଲା ବଢ଼ିଲା।
ହଁ ଏବେ ଇ
ନାଇଁ ଖୁଦୁରରକୁୁଣ୍ଡା ଏଇଟା ଫାଷ୍ଟ ବର୍ଷ ବୋଧେ ହଁ ଏଇଟା ତ ଫାଷ୍ଟ ବର୍ଷ। ନା ମ୍ୟାରେଜ ପରେ ଏଟା ଫାଷ୍ଟ ବର୍ଷ। ଆଗୁଆ ପଳେଇବ ପ୍ରିପାରେସନ ସବୁ କରିବ। ତାପରେ ସରିବ ପୁଣି ଆଉ ଟିକେ ରହିବ ପୁଣି ଆସିବ ଆଉ।
ହ ନାଇ ଫାର୍ଷ୍ଟ ଫାର୍ଷ୍ଟ ଟିକେ ନୂଆ ଝିଅମାନକୁ ଖୁସି ଲାଗେ। ରହିବା ପାଇଁ ଖୁଦୁରୁକଣୀ ବେଶୀ ଖୁସି ଲାଗେ ର ବାହା ଘରେ କରିବା ପାଇଁ।
ହଁ ନିହାତି ତାପରେ ଆଗକୁ ଆଗକୁ ବହୁତ ଝାମେଲା, ଯେତିକି ଛୁଆ ବଡ ହେବେ ସେ ସେତିକି ସେତିକି ଝାମେଲା ବଢିବ ପୁଣି ଦାୟିତ୍ଵ ତ ବଢିଯିବ ନା ଧୀରେ ଧୀରେ ପୁଣି
ହଁ ସେଇଆ।
ଦାୟିତ୍ଵ ଧୀରେ ଧୀରେ ବଢିବ। ତାପରେ ଛୋଟ ଅ ପିଲା ବି ପାଖରେ ହେଇଗଲେ। ସେବେ ଜର ହେଲା ଥଣ୍ଡା ହେଲା ଇଏ ହେଲା କାଶ ହେଲା। ତାଙ୍କୁ ଖୁଆ ପିଆ ବହୁତ ସାରା ଝାମେଲା। ଏବେ ହିଁ ଟିକେ ରିଲାକ୍ସ ରେ ଏଞ୍ଜୟ୍ କର ଯାହା ଟିକେ ଖୁସି,
ଏଇ ନୂଆ ନୂଆ ଟିକେ ଯିବାକୁ ତା ରେସପନସିବିଲିଟି ବଢିଗଲା ଠୁ ଆଉ କିଏ ଯିବ ନା କଣ କରିବ ନା କଣ। ଏଇ ନୂଆ ନୂଆ ଟିକେ,
ଆମେ ଭାବିବା ଆମେ ଭାବିବା ପିଲା ବଡ ହେଇଗଲେ ଟେନସନ ସରିବ ସେ କଲେଜ ଗଲେ ଆହୁରି ଝାମେଲା। ଏ କଲେଜ ଗଲେ ହଁ ବେଶୀ ବେଶୀ ଟେନସନ ପା, କଲେଜ ଗଲେ କୁଆଡେ କଣ କଲେ ତାଙ୍କୁ ଲକ୍ଷ୍ୟ ରଖ କଣ ହେଲା କଣ ନାଇଁ। ବହୁତ ବହୁତ ଟେନ୍ସନ୍ ଲାଇଫି ତ ତ ଟେନସନ ଆଉ ତେଣୁ ପ୍ରତ୍ୟେକଟି ମୁହୂର୍ତ କୁ ଖୁସିରେ ଖୁସିରେ ବିତେଇବା କଥା ଆଉ।
ବଞ୍ଚିବା କଥା ଆଉ।
ବଞ୍ଚିଵା କଥା।
ଯେତିକି ଦିନ ମିଳୁଛି ଯେତିକି ଦିନ ଖୁସି ଖୁସି ଟା ବଚିବା କ ଏଇ ରାଗ ହିଂସା ଇଏ ଏ ସବୁ କିଛି ରଖିବା କଥା ହେଲା ମୋ ମନରେ।
ଏ ପ୍ରତି ମୁହୂର୍ତ୍ତରେ ମାନେ ଦେହ ଖରାପ ହଉଛି ଇଏ ହଉଛି ସେ ହଉଛି।
ଆଜିର ଜୀବନ କାଲିକୁ ନାହିଁ କଣ ରାଗ
ଆଜି ଜୀବନ କାଲ କି ନହିଁ ଠିକ କଥା। ନାଇଁ ସତ କଥା। ସମସ୍ତଙ୍କୁ ତ ମିଶିକି ଖୁସିରେ ବିତେଇଲେ ହିଁ କେତେ ଦିନ ଯିବନ
କେତେ ଦିନ ରହିବ ହେଲେ ଆମେ ଜାଣିଛେ କି ଯେତେ ଦିନ ରହିବା ହେଲେ ସମସ୍ତଙ୍କ ମିଳିମଶି ଖୁସି ସେହରେ ବଞ୍ଚିଥିବା।
ହଁ ସେୟା ପରା।
ଦି ଦିନ ଜୀବନ ମିଳିଥିଲା ତାର ମୂଲ୍ୟ ରହିଲା।
ମୂଲ୍ୟ ରହିଲା। ଥା ଏବେ ଆଉ ବର୍ଷା ହଉଛି ସିଆଡେ।
ନା ଏବେ ବର୍ଷା ହଉନି ବର୍ଷା ଛାଡି ଯାଇଛି।
ଏଠି ବି ଛାଡିଯାଏ ଯୋଉ ଦିନସାରା ଖାଲି ଲିପିିପି ଯୋର ନୁହଁ। କିନ୍ତି ଛିପି ଛିପି ହଉଛି।
ବର୍ଷା ଦିନ
କିନ୍ତୁ ଆମପଟେ ଦିନ ଧାରା ଯୋଉ ହଁ ଆମ ପଟେ ଦିନସାରା ବର୍ଷା ହେଇନି କିନ୍ତୁ ଦିନ ସାରା ପ୍ରା ତାଳିଆ ପାଗ କରିକି ରଖିଲା ଯେମିତି ରଜରେ ପାଗ ହୁଏ। ଏମିତି ରଜ ପାଗ ଭଳିଆ କରିକି ରଖିଲା ଦିନ ସାରା। ପା ଥଣ୍ଡା ଥଣ୍ଡା ଲାଗିଲା ଏ ଉପରଉଳିମତି ହେଲା ଟିକେ ବଷାସିଲେ କିନ୍ତୁ ପବନ ଆସିଲାେ ବର୍ଷା ପଳେଇିଲା ଆଉ ହେଲାନି କିନ୍ତୁ ଲାଇନ ଟି କଟିଗଲା। ତାର ପୁଣିରୁ ଅଧଣ୍ଟ ଘଣ୍ଟେ ଘଟାାରୁୁଣି ଲାଇନ ଆସିଲା ଭରି।
ଗଲା ଗରମ ଆଉ। ଆମର ଯୋଉ ରଜରେ ହେଲେ ଟିକେ ରଜ ପକା ଦେଇଥାନ୍ତା ଗରମ ପ୍ରବଳ।
ରଜରେ କିନ୍ତୁ ବହୁତ ଗୁଳୁ ଗୁଳି ହେଇଥିଲା।
ପ୍ରବଳ ଗରମ ସେବୁ ଆମେ ଗାଁକୁ ଯାଇଥିଲୁ। ଗାଁକୁ ଯାଇଥିଲୁ ସେ ଲାଇନ କଟିବାକୁ ଓ ମାନେ ଟିକେ ବର୍ଷା ପବନ ହେଇଯିବ ଲାଇନ କଟିଯିବ ଦିନ ଦିଟା ଯାଏ ଆସିବନି। ଏଡ଼ ଯୋଗ ଗୁଳଗୁଳି ଆ
ଇଆଡ଼େ ଯେଉଁମ୍ପ ବାହାରୁ ଯେଉଁ ଟିକେ ବର୍ଷା ହେ ହୋଇକି ଯେଉଁ ବାମ୍ପ ମାଟିରୁ ଯେଉ ଗରଟା ଉଠାଇଦେବ।
ହଁ ହଁ ସେୟା ପରା। ଆମ ଗାଁରେ ପିଲାମାନେ ଟିକେ ରଜ ମଉଜ କରିଥିଲେ ଝିଅ ମାନ ଖୁସିରେ ଯେ ସେ ଠିକ ଚାରିଟା ହେଲାଠୁଆଡୁ ଆସ ଝଡ ଫେ ଲାଇନ ଟା କଡିିବ ସଇିଲା। ଭଲ ପ୍ରିପାରେସନ କରିଥିଲେ କିନ୍ତୁ ଆଉ କିଛି ଖୁସି ହେଇ ପାଇିଲନି ଛୁଆ ବେକୁ
ଏଇ ଯୋଉ ବର୍ଷା ପବନ ଲାଗି ସବୁ ଅସୁବିଧା।
ହଁ ବା ବର୍ଷା ପବନ ହେଲା ଏବେ ଏବେ ଯେମିତି କାଇହିଁ କିଛି ବର୍ଷା ପବନ ନାହିଁ। ହାଲକା ମାନେ ଥଣ୍ଡା ଥଣ୍ଡା ଲାଗୁଛି ସେମିତି ହେଇଥିଲା ଭଲ।
ଖାଲି ରଜ ବେଳକୁ ବହୁତ ଗରମ ବୁଡ ହେଥିଲା ଖାଲି ଝାଳ ବାହାରିଲା ଖାଲି।
ସେୟା ପା।
ଏଇ ଝାଳ ବାହାରିଲେ କୁଆଡେ କଣ ଦୋଳିଶେଳି ଯିବ ନା କଣ ପିଠା ଆପଣା କରି
ନା ନା ପା। ସେ ରଜ ଟା ଆଉ ଭଲ ମନ୍ଦ ନ ଖାଇ ପଖାଳ ଭଜାରେ ହିଁ ଶାନ୍ତିରେ ଗଲା।
ରାତିରେ ଗଲା ହଁ ସେଇୟଆା ଆମ ପଟେ ବି ସେମିତି ଆଜିକାଲି ହେଲେ ଯ ଆଜିକାଲି ଯୋଉ ପାଗ ଦେଇ ହେଲେ ଟିକେ ପିଠା ଖାଇବା ଇ୍ଛା ହଉ ହେ ରଜରେଉ ପାଗ ଖାଲି ପଖା ଭଜା ଖବା ଇଛ ହେଲା।
ହବ ପଖାଳ ଭଜା ଆମର ବା ସେ ପିଲାମାନେ କରିଥିଲେ ଯୋଉ। ଭୋଜି ପ୍ରିପାରେସନ କରିଥିଲେ ସମସ୍ତଙ୍କଠୁ ନେଇଥିଲେ ପଇସା ମାଗିକି।
ହଁ ହଁ।
ତ ଆଉ ଭୋଜି ଖାଇବାକୁ ଇଣ୍ଟରେଷ୍ଟ ହେଲାନି ସେ ଘରେ ପଖାଳ ଭଜା ଖାଇ ଖାଲି ହେଠି ଯାଇଁ ବୁଲିବା କଥା।
ଆ ସତରେ ଆଉ।
ରମକୁ ଲାଇନ ନଥିବାକୁ। ଏଇଆ ଆଉ। ରାତି ରୋଷେଇ ମିଶେକି କରିଦଉଥିବ ସାଙ୍ଗେ ସାଙ୍ଗେ ସରିଯାଉ
ହଁ ହଁ ଆମର ସ‌ କୁ ମିଳି ମିଶିକି ସେ ମ ତା ବାପା ଗୋଟ ପଟେ କରିଦଲେ ମୁଁ ଗୋଟେ ପଟେ କରିଦେବି ହେ
ସାଙ୍ଗେ ସାଙ୍ଗେ ସଇଲା ଆଉ।
ରୋଷେଇ ବାସ ଟିକେ ଭଲସେ ଆସେନି ବୋଲି ମୁଁ ଟିକେ ଡରିକି ରୋଷେଇ ବାସଟା ବେଶି କରେନି କିନ୍ତୁ ଆଉ ସବୁ କାମ।
ହବ ଧୀରେ ଧୀରେ ହବ।
ମୁଁ କାଟି ବାଟି ଦିଏ ଉଁ।
ହଁ ହଁ।
ସେ ବସାନ୍ତି ତାଏ ମୁଁ ଦେଖେବି ତାଙ୍କ ପାଖରେ ମୋତେ ଆସିଛି ତା ବୋଲି ନୁ ଏ ମୁଁ ଆଦୋଉଁ ଆସିନି ଆସିଛି। କିନ୍ତୁ ଡର ଲାଗେ କାଳେ ଭଲ ହବନି କି।
କାଳେ ଭଲ ହବନି ସେ ଛାନିଆ ଛାନିଆ।
ସେଟୁ ଘରେ ଅଶାନ୍ତି ରେ ଖାଇବେ କି ଏମିତି।
ସେୟା ବା କିନ୍ତୁ ହେଇଯିବ। ଗୋଟେ କାମ କରି କରି ଇଏ କରି ଦେଲେ ସାହସ ହେଇଯିବ ପ୍ରତ୍ୟେକ ଟି ଜିନିଷ କିଏ କଣ ଶିଖିଥାଏ ଆଗରୁ।
ହଁ।
ଆଉ। ଗୋଟେ ଜିନିଷ କଲେ ହିଁ ସାହସ ଫାଷ୍ଟ ଲାଗିବ କେମିତି ହବ କଣ ହବ ଭୁଲ ହେଇଯିବ। ସବୁ ଜିନିଷ ସବୁ ଜିନଷ‌। ତାପରେ ଏମିତି ହାବିଟି ହେଇଯିବ ଯେ ଆଉ କିଛି ଇଏ ହିଁ ଲାଗିବନି।
ହଁ।
ଏଇଆ ଆଉ ଅ ହଉ ଆଉ ଯା ରାତି ରୋଷେଇ ପ୍ରିପାରେସନ୍ କର।
ଆଜ୍ଞା।
ପୁଣି କେତେ ବେଳେ ଫୋନ କରିବି ଆଉ।
ଆଜ୍ଞା। ଜୟ ଗୁରୁ।
ହଁ ଜୟଗୁରୁ ରଖୁଛି।
ଆଜ୍ଞା। ହା